ଭଉଣୀ ଶୋଇଚ କି?
ନା ଶୋଇନି ବସିଥିଲି ବାଲ୍କୋନିରେ ଆଉ। ତମେ କଁ କର୍
ଓହୋ ମୁଁ ଏଇ ବସ୍ଚି। ମୁଁ କହିଲି ଦେଖିଆ ଟିକେ ତମକୁ ଟିକେ କଲ୍ କରେ। ଯଦି ରିସିଭ୍ କରଥାନ୍ତ କଥା ହେଇଯିବା ଆଉ।
ଆଚ୍ଛା। ଆଚ୍ଛା। ଆଉ ନାଇଁ ନାଇଁ ରାଗ କାହିଁ ଆସିବ। ବସିଚି ବାଲ୍ ଫୋନ୍ରେ କଥା ହଉଥିଲୁ ଟିକେ ବସିକି ତମେ କରିଦେଲ। ଟିକେ ତମ ସହିତ କଥା ହେଇଯିବା।
ଆଚ୍ଛା। ଆଚ୍ଛା। ମୁଁ ବି ସେମିତି ଟିକେ କଥା ହେଇଯିବି ତମ ସହ।
ହଁ ଠିକ୍ ଅଛି। କିଛି ଅସୁବିଧା ନାହିଁ। ଆଉ ଖାଇଛ କଣ ଖରାବେଳେ?
ହଁ ବର୍ଷା ତ ଉଠେଇଛି ହବ ମାନେ ହଉ ଝିପି ଝିପି ଆଉ ସେତେ ଜୋର ବି ହେଇନି। ହଁ ଆମର ବି ସେ ଝିପ୍ ଝିପ୍ ହଉଚି। ଜୋରେ ହେଇନି ଆଉ। ହଁ।
ନା ଆଉ। ମୋ ଗୋଡ଼ଟା ଆଜିି ବହୁ ଜୋର୍ସେ କୁଣ୍ଡେଇ ହଉଚି କଣ ପାଇଁ ମୁଁ ଜାଣିପାରୁନି?
ଏ ବିଛୁଆତି, ବାଇଡଙ୍ଗ ଲାଗି ଯାଇଥିବ ଆଉ।
ମଲା ବିଛୁଆତି କଣ ଲାଗି ଗଲାଣି?
ହଁ ଏଇ ଯୋଉ ବର୍ଷା ପବନରେ ବି ଛୁଆତି ଗଛ କେଉଁଠି ଥିବ କି ବାଇଡଙ୍ଗ ଥିବ, ସେ ଉଡିକି ଲାଗିଯାଇଥିବ।
ଘରେ ବସିବି। ମୁଁ ବି ଟିକେ ହାୱା ଖାଏ ତମ ଭଳିଆ ବସି ଦେଖିଆ ଆଉ। ଭଲ ତମେ ମଜା ନେଉଛ ବାହାରେ ବସିକି।
ହଁ ତମେ ବି ଆସି ବାହାରେ ଟିକେ ମଜା ନିଆ ଆଉ।
ହଁ ଭଲ ଧନ୍ୟବାଦ ଭଉଣୀ କଲ୍ଟା ମୋର ଉଠେଇଚ ଆଉ।
କଣ କହିଲ?
ମୁଁ ବୋଧେ ଧନ୍ୟବାଦ ତମେ ମୋର କଲ୍ ଟା ଦି ଉଠେଇଛ ଆଉ।
ହଁ ଆଉ କଲ୍ ଟା ଆସିଲା ଆଉ ଉଠେଇବିନି ନା ଯେତେ ଯାହା ହେଲେ ମୋ ଭଉଣି ଟା ତୁମେ ଆଉ।
ହଁ ଯାହାହଲେ ତମେ ମଇହିଲି ଖାଲି ତମେ ଶୋଇଥିବ ତ ରାଗିଯିବ ସେଇଥିପାଇଁ। ଭାବି ଭାବି ମୁଁ କହିଲି ନା ଦେଖିବା ଯଦି କଲ୍ ଗ୍ରହଣ କରିବ ତମେ ତାହେଲେ କଥା ହେବି ନହେଲେ ନହିଁ ଆଉ।
ନା ନା ମୁଁ ବସିଛି ବାଲକୁନିରେ।
ତାହେଲେ ମୁଁ ଭଲ କରିଛି କଲ୍ କରିକି ଆଉ।
ହଁ ହଁ ଆଉ ସ ଖରାବେଳେ କଣ ଖାଇଛ?
ଖରା ବେଳେ ମୁଁ ଆମର ଆଜି ପଖାଳ ଖାଇଥିଲୁ ପଖାଳ ଆମ୍ବ ଭଜା। ବଢି ଚୁରା ବାଇ ଗଣ ଭର୍ତ୍ତା। ବାଦାମ ଚଟଣି।
ଆରେ ବାପରେ ଏତେ ଗୁଡେ ଖାଇଦେଇଛ ମୁଁ ଆଜି ମୁଁ ଖାଇଥିଲି ହୋଉଛି ଭାତ ଡାଲି। ଆଉ ହୋଉଛି ଆଳୁ ଭର୍ ତା ଆଉ ଆମ୍ବ ଆଉ କଣ ଖାଇଥିଲି ଆଉ ପୋଟଳ ଆଳୁ ଭଜା। ଆଉ ହୋଉଛି ବେସନ ବରା।
ଓହୋ।
ଆଳୁ ଚିପ୍ସ।
ଆଚ୍ଛା ଭଲ ଆଉ।
ହଁ ଖଟ୍ଟା ବି ଖାଥିଲି କଳି ଖଟ୍ ହାଁ ଏସଗ୍
ଆ ମତେ ଟିକେ କୋଳି ଖଟା ପଠାମ ଇଆଡ଼େ।
ହଁ ମୁଁ ଭାଇ ଆଣିଥିଲି କିଣିକି ନହେଲେ ତମକୁ ପଠେଇଦେବି ତମେ ଟିକେ ଖାଇବ ଆଉ ବହୁତ ଟେଷ୍ଟି ଲାଗୁଛି ଆଉ। ହଁ କିଣିକି ଆଣ ଆଉ ତମକୁ ଟିକେ ଦେଇପାରିବିନି ନା। ତମକୁ ଟିକେ ଦେଇପାରିବିନି ନା କିଣି କି ଆଣିଲି ବୋଲି।
ଓହୋ ତମେ ଏକୁଟିଆ ବସନ ଆଉ କିଏ ବସିବ ଏମିତି ହସୁଛ କଣ?
ନା ନା ଆମେ ଭଉଣୀ ମାନେ ସବୁ ମିଶିକି ବସି ଚୁ ଆଉ ଟିକେ ମଜା ନଉଛୁ ବର୍ଷ ର ଆଉ। ହଁ ବସିଛି ମୋ ଭଉଣୀ ମୋ ପାଖରେ ମୋ ପିଇସିଙ୍କ ଝିଅ ବି ଆସିଛନ୍ତି। ଯେ ସିଏ ବି ବସିଛନ୍ତି ସବୁ ସାଙ୍ଗ ହେଇକି ବସିଚୁ।
ଆ ତମ ପିଇସ୍ ଝିଅ ଟାଙ୍କୁ ମୁଁ ଆଜି ଦେଖିଲି ହେଲା। ଆମ ଗାଁ ଆଡେ ଆଜି ଯାଇଥିଲୁ ତମ ପିଇସି ଝିଅକୁ ଦେଖିଲି ଏ ଭଲ ସୁନ୍ଦର ଟେ ଦେଖା ହୋଉଛି ପୁରା। କୋରିଆନ୍ ଭଳି।
ହଁ କୋରିଆନ ଭଳିଆ ଦେଖାଯାଉଛି ହଁ। କୋରିଆରୁ ପଳେଇ ଆସିଛି ବୋଧେ ଆଉ।
ତ ତମ ପିଇସା ଘର ପା ପାଖରେ।
ହଁ ପିଇସା ଘର ଏଇ ପାଖରେ ହବ ଅଳ୍ପ ବାଟ କୋଡ଼ିଏ କିଲୋମିଟର। ତ କଣ ଟେ ହବ ଆଉ।
ଆଚ୍ଛା ଆଚ୍ଛା।
ହୁଁ।
ଭଲ ଆଉ ତମ୍ ପିଇସା ସବୁବେଳେ ଆସୁଥିବେ ବୁଲିକି ଯାଉଥିବେ ଆଉ।
ନା ସବୁବେଳେ ନୁହ ଏଇ ବର୍ଷରେ ଥରେ ଅଧେ ଆସି ବୁଲି ଦେଇ ଯାଆନ୍ତି ଆଉ।
ଓହୋ।
ଅ
ହଉ ତମର ବର୍ଷା ଷ୍ଟାର୍ଟ ଆରମ୍ଭ ହେଇଗଲାଣି।
ହଁ ହଁ ବର୍ଷା ହେଇବା ପକାଇଲାଣି ଝିପଝିପ ଝିଝି ହେଉଛି।
ଆଚ୍ଛା ଆଚ୍ଛା।
ହଁ ଆ ଆଉ କଣ ଏଇଭଳିଆ ସବୁ କଥା ଆଉ।
ପୁଣି ମୁଁ ଗୋଟେ ଆମ୍ବ ଖାଉଛି ଏତେ ଖଟା ଲାଗୁଛି ମା।
କୋଉଠୁ ଆପଣଙ୍କ ଗଛ ନା ଆଉ କୋଉଠୁ?
ନା ମଁ ଆଇଟା ଆଣିକି ଥୋଇଥିଲା। ଘରକୁ ନବ ବୋଲିକି ମୁଁ ଜାଣିନଥିଲି ଏତେ ଖଟା।
ଓହୋ ଆଚ୍ଛା ଆଚ୍ଛା ବହୁତ ଖଟା ଅଛି ତାହେଲେ ନା?
ହଁ ବହୁତ।
ଆରେ ଆରେ
ହୁଁ।
ଆଉ କୁହ କଣ କେମିତି ସବୁ ଭଲ ନା ଭାଇ ଭଉଣୀ ସବୁ କେମିତି କଣ ଅଛନ୍ତି?
ହୁଁ ଆମ ଘରେ ସବୁ ବିନ୍ଦାସ ଯାଇଛନ୍ତି ବୁଲିବାକୁ ବୃନ୍ଦାବନ ସବୁ ଘରେ। ମୁଁ ଏକୁଟିିଆ ଅଛି ହଁ ଆମ ଘରେ ସବୁ ବୃନ୍ଦାବନ ଯାଇଛନ୍ତି।
ଆଚ୍ଛା ଆଚ୍ଛା ଆଉ ଭଲ ଆଉ ତମେ କାହିଁ ଗଲନି?
ମୁଁ ଗଲିିନି ମୁଁ କହଲିି ଘରଟା ଏକୁଟିଆ କାଇଁ ଛାଡିବେ?
ନା ମ ତମେ ବି ଟିକେ ଯାଇକି ଏତେ ବଡ ସୁଯୋଗ ହାତ ଛଡା ପାଇଁ ମୁଁ ଯାଇଛି।
ନା ନା ହାତ ଛଡା ତ କରିଛି ଠିକ କଥା କିନ୍ତୁ ୟା ପୂର୍ବରୁ ମୁଁ ଥରେବା ଯାଇଥିଲି।
ହଉ ତମେ ଯାଇକି ଆସଛ ତାହେଲେ ଠିକ୍ ଅ ଯଦି ନ ଯାଇଥାନ୍ତ ତାହେଲେ ଯିବାର ଥି
ନା ଆମର ସବୁ ଯାଇଛନ୍ତି ସେ ଯାଆନ୍ତୁ ବୁଲିକି ମଜା ମସ୍ ସ୍ତି କରିକି ଆସନ୍ତୁ।
ହଁ ତମେ ଘର ଜଗିଥାଅ ଆଉ। ହୁଁ ହୁଁ ଭଲ କଥା ଭଲ କଥା ଆଜି ସବୁ ଯାଇଛନ୍ତି ତାହେଲେ। ଆଜି ଯାଇଛନ୍ତି ନା କେବେ ଗଲେ?
ନା ନାଇ ଏଇ ଥର ପହଞ୍ଚିଥିବେ ଆଉ
ଓହୋ ବୁଲା ବୁଲି କରି ସବୁ ଆସିବେ ଆଉ
ହଁ ଏ କୁହ ନା କେତେ କାମ ତାଙ୍କର? ସେମାନେ ଯିବେ ତାଙ୍କର କଣ କହିଲ?
ତମେ ବୃନ୍ଦାବନ ଯାଇ ଥିଲ କଣ କେମିତି କେଉଁଠୁ ଆସିଲି କେମିତି କଣ ଗଲ?
ଆମେ ଆମେ ଆମେ ଆମ ଦି ଭଉଣୀ ଟ୍ରେନରେ ଗଲୁ ଘରୁ ଓଲା କହିଦେଇକି ଗଲୁ ଗୋଟେ ରେଲୱେ ଷ୍ଟେସନ ପାଖରେ ରହିଲୁ ହେଲା କି? ସେଇଠୁ ପୁଣି ଟ୍ରେନ ଧରିକି ଗଲୁ ପୁରା ଛତିଶ ଘଣ୍ଟାର ରାସ୍ତା ମ।
ଏ ବାପରେ ବାପ
ଏଇ ଦିନ ଦିନ ମୋର ତ ଅଭ୍ୟାସ ନଥିଲା ଏତେ ଟାଇମ ଧରି ବସ ତବ ସେ ଚଳିଗଲା ଛାଡ ଛତିିଶ ଘଣ୍ଟାର ରାସ୍ତା ସେଠି ପହଞ୍ଚିଲା ପରେ ଆ ସେମାନେ ମାନେ ମୋ ଭଉଣୀ ହେରିକା ଆଗରୁ ଥରେ ଅଲରେଡି ଯାଇଥିଲେ ବହୁତ ସାରା ପିଲା ବୁଲିବାକୁ ହେଲା କି ସେଠି ରାସ୍ତାଘଟ ଟିକେ ଜାଣିଛି ହ୍ୟାଲୋ।
ଆଚ୍ଛା ଆଚ୍ଛା।
ପୁଣି ଶୁଭୁଛି ନା ହଁ ରାସ୍ତା ଘାଟ ଟିକେ ଜାଣିଥିଲେ ତ ହଁ ସେଇଥିପାଇଁ ଆମେ ଦି ଜଣ ପଳେଇଲୁ ରହିଲୁ ପାଖରେ ହୋଟେଲ୍ ନେଇକି ରହିଲୁ ଏ ସେଠି କମ୍ ଦାମ୍ ରେ ସତରେ ମିଳୁଛି ଭଲ ଜିନିଷ ଭଲ ଜାଗା
ଶସ୍ତାରେ ଶସ୍ତାରେ ମିଳୁଛି ମାନେ କଣ ହୋଟେଲ୍ ଭଲ ମାନେ କମ୍ ପଇସାରେ ଭଲ ହୋ
ହଁ ଟିକେ କମ୍ ରେ ଟିକେ ମାନେ ଆମ ଏପଟେ ଯେମିତି ମିଳିବନି ମାନେ ସେତିକିରେ
ହଁ ଆମର ଏଠି ତ ସବୁ ମାନେ ଆମେ ଯଦି ଜଗନ୍ନାଥ ଧାମ ଯିବା ସେ ତ ନିହାତି ଦୁଇ ହଜାର ଷ୍ଟାର୍ଟ
ହଁ ହଁ
ସେଠି ସେଠି କିନ୍ତୁ ହେଇଯାଉଛି କମ୍ ପଇସାରେ ନା
ହଁ ସେଠି ଦି ହଜାର ନୁହେଁ ସେଠି କମ୍ ରେ ମିଳିଯିବ
ଓହୋ ତା ହେଲେ ବୁଲାବୁଲି କରିକି ଆସିଛ ତମେ
ହଁ ଆଉ ବିଶ୍ବାସ କର ସେ ଜାଗାର ଖାଇବା ତମେ ଜୀବନରେ ଭୁଲିବନି ତମେ ଯୋଉ ଜାଗାରେ ଖାଇବ ନା ନା ବଢ଼ିଆ ମାନେ ବୃନ୍ଦାବନ ର ସେ ଜାଗାରେ କେବଳ ବୃନ୍ଦାବନ ଯୋଉ ଅଛି ଯେତିକି କିଲୋମିଟର ସେ ପାଖରେ ହେଲା କି
ହଁ ହଁ
ସେ ଜାଗାରେ ଫାଇପି ଷ୍ଟାର୍ ହୋଟେଲ୍ କଣ ଆଉ ୱ। ନ୍ ଷ୍ଟାର କଣ ମାନେ ସବୁର ଖାଇବା ହଉଛି ସମାନ ଖାଇବାର ଟେଷ୍ଟେ ବଢ଼ିଆ
ମାନେ ସବୁ ମାନେ ଛୋଟ ଛୋଟ ଦୋକାନରେ ଯାହା ବଡ଼ ବଡ଼ ଦୋକାନରେ ବି ସେଇଆ ନାହିଁ
ଏ କି ବଡ଼ ଦୋକାନ ଖାଇବା ଟିକେ ଏକ୍ସଟ୍ରା ଦିଆଯାଏ ତାଙ୍କର ଟିକେ ମେଣ୍ଟେନାନ୍ସ ଅଧିକ ଅଲଗା ପ୍ରକାର ହଁ କିନ୍ତୁ ଖାଇବାର ଯାହା ଦେବେ ଆମେ ଛୋ ଟ ଦୋକାନ ଯା ଦେବେ ତାଙ୍କ ଟେଷ୍ଟ କିନ୍ତୁ ସମାନେ
ଆଚ୍ଛା ଆଚ୍ଛା ତାହେଲେ
ଜୁଆଡେ ଯାଆ ଦେଖିବ ଖାଲି କ୍ଷୀର ଲୌହୁଣି
ହଁ ସେ ସେ ସେ ତ ହଁ ସେଠି ତ ସବୁ ସେଇଭଳିଆ ଯେ ଯା ଯା ଯାହା ହେଲେ ବୃନ୍ଦାବନ ନାହିଁ ଛି ଆଉ ସେ ସେଇଭଳିଆ ହେଇଥିବ ଆଉ
ଆଉ ଆମର ଏପଟେ ମହାବିନାୟକ ସେ ଇଏ କଣ ଜାରକା ମହାବିନାୟକରେ ଯେମିତି ନଥାଏ ମାଙ୍କଡ଼ ପାତି ମାଙ୍କଡ଼
ମହାବିନାୟକ ନୁହ ସେଟା ଚଣ୍ଡିଖୋଲରେ ଯାଏ ଜାରକା
ଆଚ୍ଛା ଚଣ୍ଡିଖୋଲ୍ ହଉ କ୍ଷମା କରିବ ଭୁଲି ଯାଇଛି ଟିକେ ଜାଗା ଟା ଆଉ ହଁ
ହୁଁ ହଁ ସେଠି ବହୁତ ମାଙ୍କଡ଼ ଥାନ୍ତି
ମାଙ୍କଡ଼ ସେଠି ବି ସେମିତି ମାନେ ଗଳି ଗ ମାଙ୍କଡ଼ ତମ ଖାଇବା ଜିନିଷ ତମ ତ ଯାହା ପିନ୍ଧୁ ନ ଛଡେଇ ନେଇଯିବେ ତମେ ଯାଇଛ ନା ମହାବିନାୟକ ଆଡ଼େ ତମ ତ ପାଖରେ
ଆ ନାଇଁ ନାଇଁ ମୁଁ ମହାବିନାୟକ କେବେ ଯାଇନି ହଁ ହଁ ଯାଇଛି ନା ଯାଇଛି ଯାଇଛି ମୁଁ ଯାଇଥିଲି ଆର ବର୍ଷ ଯାଇଥିଲି ନା କଣ ହଁ ସେଠି କଣ ମନ୍ଦିର ଟା ଉପରକୁ ଯିବେ ମା ଦୁର୍ଗା ଦୁର୍ଗାଙ୍କର ମନ୍ଦିର ଅଛି ଆଉ ଛି ତଳେ ଅଛନ୍ତି ବିନାୟକ ଅଛନ୍ତି ଗଣେଶ ଏମିତି ଆଉ ହଁ ଭଲ ହେଇଚି ଜାଗାଟା ମାନେ ମାନେ ପିକ୍ନିକ୍ ବ ନ ଭୋଜି ଫୋଜି କରି ଖାଇବା ପାଇଁ ବହୁତ ଭଲ ହୋଇଚି।
ଆଉ ତମର ସେପଟେ ଯୋଉ ବିରଜା ମନ୍ଦିର ପ୍ରସିଦ୍ଧ ବିରଜା ମନ୍ଦିର ବି ତ ସେ ମାଆଙ୍କ ପାଖକୁ ଯାଇଚନା ତମେ?
ହଁ ବିରଜା ମନ୍ଦିର ଯାଇଚୁ ବିରଜାରେ ପୁରା ମାଆଙ୍କର ତମେ କିଛି ନାହିଁ ବୋ ତମେ ବସ୍ ରେ ପଳେଇ ଆସିବ। ବସ୍ ରେ ଆସିକି ପୁରା ର ମାନେ ଯାଇକି ମାଙ୍କ ସେ ଯୋଉ ଦ ମନ୍ଦିର ପୁରା ସାମ୍ନାରେ ହିଁ ସେ ଦର୍ଯ୍ୟ ଛାଡିଦବ। ଆପଣଙ୍କୁ ହଁ ଛାଡ଼ିଦବ ଆପଣ ସେଇଠୁ ପୁରା ମନ୍ଦିର ସାୟାଲ୍ୟ ମାନେ ଓ ଓହ୍ଲେଇଲେ ମନ୍ଦିର ପାଖରେ ଓହ୍ଲେଇକିନା ମନ୍ଦିର ଭି ଭିତୁରୁକୁ ଗଲେ ଯାଇଁକି ଆ ଦର୍ଶନ କରିକି ମାଆଙ୍କୁ ଆରାମରେ ଆସିବେ ହଁ ପୁ ପୁରା ହଁ ହଁ ପୁରା ମନ୍ଦିର ସାମ୍ନାରେ ଆପଣଙ୍କୁ ସେ ଛାଡିଦେବେ।
ଆଚ୍ଛା ସେଠି ଖାଇବାର ବ୍ୟବସ୍ଥା କିଛି ଅଛି ଖରାବେଳ ଖାଇବା ପାଇଁ?
ହଁ ସେଇଠି ମାଙ୍କର ପ୍ରସାଦ ମିଳେ ନା ଆପ ଆପଣ ଖାଇପାରିବେ କିଛି ଅସୁବିଧା ନାହିଁ ହଁ ହଁ।
ଭଉଣୀ ବହୁତ ଭଲ କଥା ତମେ ମତେ ଆଯି କହିଚ। ଆମେ ଭାବିଚୁ ଘର ଲୋକ ସବୁ ଯିବୁ ପରିବାର ସହ ମିଶିକି।
ମାଆଙ୍କ ମନ୍ଦିର ଟିକେ ଯାଇଁକି ବୁଲାବୁଲି କରିକି କି ଆସ ଭଲ ଅଛି ଜାଗାଟା କିଛି ମାନେ ଖରାପ ଜାଗା ନୁହଁ।
ଓହୋ।
ହଁ।
ଆଉ ଏ ବବେ ତ ପକା ଯିବୁ ଆଉ।
ହଁ ନିହାତି ଯାଇକି ବୁଲିଦେଇ ଆସ ଭଲ ଜାଗା ଟା ଭଲ ଲାଗିବ ଶାନ୍ତି ପୁରା ଲାଗିବ।
ଆଉ ତମର ସେପଟେ କବାଡି ଖେଳ ହଉଚି ରଜରେ ମୁଁ ଶୁଣିବାକୁ ପାଇଲି କାଳେ?
ହଁ ହଁ ଆମ ଏପଟେ କବାଡ଼ି ଖେଳ ହୁଏ ବହୁତ ଭଲ ବି ହୁଏ।
ବଡ଼ ଆକାରେ?
ହଁ ବଡ ଆକାରରେ ହୁଏ ପୁରା କବାଡ଼ି ବ ପୁରା ଆସନ୍ତି ଓଡ଼ିଶା ବାହାର ଲୋକ ସବୁ ଆସନ୍ତି ଆସିକି ଖେଳିବା ପାଇଁ ସେମାନେ ସବୁ ଖେଳନ୍ତି ଜିତିଲେ ସବୁ ହଁ ଦୋକାନ ବଜାର ବି ସେମିତି ପଡ଼େ ପୁରା ଭଲ ସେ ମାନେ ପୁରା ଯେମିତି ରଜଟା ଆପଣଙ୍କୁ ବହୁତ ଭଲ ଲାଗିବ ମଜା ଆସିଯିବ।
ହେଁ କୋଉ ଜାଗା ଟିକେ କହିଲ ମୁଁ ଜାଣିଲ ନହେଲେ ଲୋକେସନ୍ ପଠେଇବ।
ପୁରା ଯିବା ଆପଣ ପଳେଇ ଆସିବେ ଏଠିକି